ହ୍ୟାଲୋ। ଉଁ ମୁଁ ବର୍ତ୍ତମାନ ଟିକେ ଅଦା ବାଲା ଚା ଆଦି ପିଉଛି। କାରଣ ବାରିଶ ହେବାର ମଧ୍ୟ ସମ୍ଭାବନା ଅଛି ପାଗ ଟିକେ ଥଣ୍ଡା ଅଛି ଇଚ୍ଛା ଟିକେ ହେଲା ସେଥିପାଇଁ ଟିକେ କରିକି ପିଉଛି। ଆପଣ
ଟିକେ ଟିକେ ପଚାରିଥାନ୍ତେ ହେଲେ। ପିଇବ କି ବୋଲି
ଆଉ ଆସ ଆସ ମୁ ମୁଁ କରିଦଉଛି। ମୁଁ ତା କହୁଛି ଆସ ମୁ ପିଇବା ମିଶିକି କହୁଛି।
ତ ବସିଛ। କଣ କରିବି?
ଆଉ ଦେହ ବା ଭଲ ଅଛି।
ହଁ ସବୁ ଠିକ। ହଉ ଆଜି ବର୍ଷା ହଉଛି ଆ ଆଜି ଗୋଟେ। ସଉର ମୋର ପିଲା ବି ଗୋଟେ ଜିନିଷ ଟା ମନେ ପଡି ଯାଉଛି ହଁ ବର୍ଷା ହଉଛି ତ ମୋତେ ପିଲା ବି ଗୋଟେ କଥାଟ ମନେ ପଡୁଛି। ସେ ତ ବେଶୀ ମତେ ଏଇ ଏଇ ସିଜନରେେ ବେଶୀ ସେ ସେ ଗପ୍ ଗ ମାୋ ମା କୁହନ୍ତି କଣ ମୁଁ ରାତିରେ ନ ଶୋଇଲା ବେଳେ ସେ ମତେ ସେ ଗପ କହିକି? ଶଉଥିଲେ। ନିଜ ଆମର ଟୁନା ଟୁନେ ଦି ଭାଇ ଭଉଣୀ ଯୋଉ ଥିବେ ଆମ।
ସେଇ କପଡା ମତେ ବି ଭଲ ଲାଗେ।
ହଁ। ଯୋଉ ପ୍ରଥମ କ୍ଲାସ ରେ ହେଲେ ଅଛି। ଅନା
କହିଲା ଚଟିଆ ଅନା ହଁ। କବାଟ ଖୋଲି ଦେଖିଲା ଟୁନା ବାଘ ମାମୁ ହେଇ ଆସ ଚକୁଲି ଚିଟନି ଚଟଣି ଖାଇ ଚଉକି ଉପରେ ବସ। ଚଉକି କଲା କଟ ମଟ ବାଘ ମାମୁଁ ହଁ।
ଟ। ତ ଏଇ ଗୀତ ଟା ଏଇ ଗୀତ ଟା ମୁଁ ଯେତେବେଳେ ଥିଲି ପ୍ରଥମ ଶ୍ରେଣୀରେ ଏଇଟା ଗୀ ଦୟା କରିବାର ଅଛି କିନ୍ତୁ
ହଁ।
ମା ମତେ ଗପ ଆକାରରେ କହିଦେଲେ କ ଏମିତି ବୋଲି କହିଥିଲେ କି ନାଇଁ ଗୋଟେ ଗାଁରେ ଟୁନା ଟୁନି ଦୁଇ ଭାଇ ଭୋଉଣୀ
ହଁ।
ତାଙ୍କ ବା
ହଁ।
ମାନେ ଗାଁ ର ଲୋକ ତ ବାହାରକୁ ଯାଇପାରି କରିବା ପାଇଁ। ତ ତାଙ୍କ ବା ପା ମା ଗୋଟେ ଦିନ ଯାଇଥିଲେ ବାହାରକୁ କହୁ ତୁ ତାଙ୍କ ଫେରିବା ପାଇଁ ବିଳମ୍ବ ହେଇଯାଇଥିବ ସେମାନେ କହିଥିଲେ ସକାଳୁ ଫେରିବେ ବୋଲି। ତ ଟୁନା ଓ ଟୁନି ଦୁଇ ଭାଇ ଭଉଣୀ କରେଇ ଦେଲେ । ତ ସେ ସମୟରେ
ହଁ।
ନା-କହିଛି ଯେ ଅପେକ୍ଷା କରିବା ଯେ କାହିଁରେ କରିବା ସେଇଟା ଚୁଣା ନାହିଁ। କିଛି ନାଇଁ ତ ଟୁନି କହିକି ନାହିଁ ହଁ ମୁଁ ଚାଉଳ ଭତାରେ ଦଉଛି ଆଉ ଓବିସବୁ ଭତାରେ ଦଉଛି ସେଟାକୁ ବାଟିକି ଆମେ ଚୁନ ତ କରିଦବା ଆଉ ତା ହେଲେ ସେମାନେ ଯେତେବେଳେ ସେ କରିବାକୁ ଗଲେ ପିଠା ସେମାନେ ସେମାନେ ଯେହେତୁ ଗାଁର ଲୋକ ତ ସେମାନେ ଚୁଲିରେ ନିଆଁ ଲଗାନ୍ତି ତ ଚୁଲିରେ ନିଆଁ ଲଗେଇବୁ ବୋଲି ଦେଖିଲା ବେଳକୁ ତାଙ୍କର କା
ହଁ।
ସେମାନେ ଚିନ୍ତା କଲେ କି ନାଇଁ ଜଙ୍ଗଲ ଯାଇକି କାଠ ଆଣିବା ତ ସେମାନେ ଦୁହେଁ ଭାଇ ଭଉଣୀ ହେଇକି ଜଙ୍ଗଲକୁ ଗଲେ କାଠ ହାଣିବାକୁ ତ ଟୁନା ସବୁ ଜଙ୍ଗଲ ରେ କାଠ ହାଣିବାରେ ଲା ହୋଇ ଥାଏ ଆଉ କୁନି ଯେତିକି ସବୁ ଛୋଟ ଛୋଟ କାଠି ଥିଲା ସେ ସବୁକୁୁ ବାନ୍ଧିବାରେ ଲାଗୁଥାଏ ତ ସେଇ ସମୟରେ କଣ ହେଇଛି ନା ଗୋଟେ ମହାବଳ ବାଘ ପଳି ଆସିଛି ଆଉ ସେମାନଙ୍କୁ। ଦୁଇ ଜଣଙ୍କୁ ଦେଖି କହିଛି ହଇ ରେ ମୋ ଜଙ୍ଗଲ ରୁ କାଠ ନବା କୁ ତମ ମାନଙ୍କୁ କିଏ କହିଲା? ତ ସେମାନେ ଦୁହେଁ ଡରି ଯାଇଛନ୍ତି। ଆଉ ଡରିକି କହିଛନ୍ତି କି ନାଇଁ ବାଘ ମାମୁଁ ହ ଆମ ଘରେ ଆଜି ଚକୁଳି ପିଠା କରିବୁ ତ ଏଣୁ କରିକି ଆମେ ସବୁ ନବାକୁ ଆସିଛୁ କାଠ। ପାଘ ହେଇ କହିଲା ମତେ ବି ବହୁତ ଜୋର ସେ ଭୋକ ଲାଗୁଛି କଣ କରିବି? କହିଲା ଯଦି ତ ମାନେ ଚକୁଳି ପିଠା ରୁ ମତେ ଦବ ପିଠା କେତୋଟି ତାହେଲେ ମୁ ଜଙ୍ଗଲରୁ କାଠ ନବାକୁ ଦେବି। ନହେଲେ ମୁଁ ଜଙ୍ଗଲରୁ କାଠ ନବାକୁ ଦେବିନି?
ହଁ।
ତ କଣ କରିବୁ ନଜାଣେ ଜୀବନ ବଞ୍ଚେଇବାକୁ ଯାଇ ସେମାନେ କହିଲ ହଉ ବାଘ ମାମୁ ଆଉ ଆମେ ଚକୁଳି ପିଠା କରିବୁ ଆଉ ତମେ ରାତିରେ ଆସିବ ଖାଇବା ପାଇଁ ଆମେ ରଖି ଦେଇଥିବୁ। ତ ସେ ଆ ହେ ଲା। ତ ସେମାନେ କହି ସେମାନେ ଦୁହେଁ କାଠ ଧରି ଘରକୁ ଫେରିଲେ ଘରକୁ ଫେରିଲେ ଚୁନା କଲେ ତାପରେ ନିଆ ଲଗେଇଲେ କାଠ ସବୁ ରେ ତାୱଆ ବସେଇଲେ ତା ଗୋଟିଏ ଗୋଟିଏ କରି ଚକୁଳି ପିଠା ସବୁ କଲେ । ଏମିତି ଗୋଟେ ଚକୁଳାଇ ଟୁନି କରୁଥାଏ ଆଉ ଯେତେବେଳେ ରଖୁଥାଏ ଅଲଗା ଥାଳିରେ ଟୁନା କହୁଥାଏ କି ନାଇଁ ଟିକେ ଚାଖିବା କେମିତି ହେଇଛି ତ ସେମାନେ ଏମିତି କରୁ କରୁ ଗୋଟିଏ ଗୋଟିଏ ଚାଖୁ ଚାକୁ ସବୁ ଚଗୁଳି ପିଠା ଖାଇଦେଲେ। ତାପରେ ସବୁ ଚକୁଳି ପିଠା ତେବେଳେ ଖାଇଦେଲେ ସେମାନଙ୍କର ମନେ ପଡିଲା ବାଘ ମାମୁଙ୍କ କଥା ସେମାନେ କହିଲେ ନାଇଁ ବାଘ ମାମୁ କହିଛନ୍ତି କି ଚକୁଳି ପିଠା ଖାଇବାକୁ। କୁ ଆସିବେ ବୋଲି ତ ଏବେ କଣ କରିବା ଚକୁଳି ଚକୁଳି ପିଠା ତ ନାଇଁ ସବୁ ତ ଆମେ ଖାଇଦେଲେ ଏବେ କଣ କରିବା ତ ଟୁନା ଟୁନେ ଦୁହଁ ତ ଗୋଟେ ଉପାୟ କଲେ କି ନାଇଁ ଆଉ ଯେତିକି ସବୁ ଗୋଡି ମାଟି ଯେତିକି ସବୁ ଥିଲା ଗୋଟେ ହାଣ୍ଡିରେ ଭରିକି ରଖିଦେଲେ। ଆଉ ଯାଇକି ସେମାନେ ଦୁହେଁ ଗୋଟେ ବଡ ଢୋଲ ଭିତରେ ଯାଇକି ଲୁଚି ପଡିଲେ। ଆଉ ସେଇଠୁ ବାଙ୍ଘର ମେସ ସେଟା ସମୟ ହେଇଗଲା ତ ବାଘ ମାମୁଁ ଯେତେବେଳେ ଆସିଲେ ସେ କବାଟ ଖୋଲି କହିଲେରେ ଭିତରେ କିଏ ଅଛ ତ ଟୁନା ଟୁନି କହିଲେ ହଁ ବାଘ ମାମୁଁ ଆମେ ଅଛୁ ଆଉ ଆସନ୍ତୁ ଭିତରକୁ। ତ ସେ କହିଲେ କାଇଁଲେ ତମେ ଦେଖା ହଉନ ଆଉ କୋଉଠି ମୋ ଚକୁଳି ପିଠା?
ରନ୍ଧା ହଉଛି ରନ୍ଧା ହେଇଛି ସେଥିରେ। ହମା।
ତାପରେ ତାଙ୍କ କଣ କଲେ? ନା କହିଲେ କି ନାଇଁ ଆଉ ତମେ ଦେଖିବାକୁ ବହୁତ ବଡ ଆଉ ତମକୁ ଦେଖିକି ଆାମକୁ ଡର ଲାଗୁଛି ତେଣୁ ଆମେ ତମ ଚକ ଏଥି ସବୁ ସେ ପାଖରେ ଥିବା ଭାଡିରେ। ରଖିଦେଇଚୁ। ତ ତମେ ସେଇଠୁ କାଢିକି ଖାଇଦିଅ। ଆଉ ବାଘ ବିଚରା ଜୀବନରେ କେବେ ଚକୁଳି ପିଠା ଖାଇ ନଥାଏ ସେ ଯୋ ସେ ହାଣ୍ଡି ହାଣ୍ଡି ତ ସିଏ କଣ କଲା ନା? ସେ ସେଇଠୁ ଯେତେବେଳେ ଖାଇଲା ତା ଦାନ୍ତ ଝଡିଗଲା । ତା ଦାନ୍ତ ଯେତେବେଳେ ଝଡିଗଲା ଖାଇଲା ବେଳେ ସେ ପ୍ରବଳ ରାଗିଗଲା। ଆଉ ସେ କହିଲା କି ହଇର ମୋ ସହିତ ମଜା କରୁଛ ମୁଁ ତମମାନଙ୍କୁ ଦେଖିଲେ ଖାଇବି। ପ୍ରସାରଣ କରେ ସେ କଣ କଲା ନା ନାଇଁ ଟୁନି କହିଲା ନାଇଁ ବାଘ ମାମୁଁ ତମେ ଚଉପରେ ବସିଥାଅ ମୁଁ ନେଇକି ଯାଉଛି ତ ସେ କଣ ହେଲା ନା ସେ ଯୋଉ ଥାଳି ଥିଲା ସେଟା ଟେବୁଲ ଉପରେ ରଖା ହେଇଥିଲା ତ ବାଘମାମୁଁ ଚୋ କି ଉପରେ ବସିକି ଯେତେବେଳେ ଖାଇବାକୁ ଲାଗିଲେ ସେଇଠି ଗୋଡି ଆଉ ଲଙ୍କା ଗୁଣ୍ଡ କଣ ସବୁ ମିଶା ହେଇଥିଲା। ସେ ଜିନିଷ ଟା ସେ ଯେତେବେଳେ ଖାଇଲେ ସେ କହିଲେ ଏତେ ବାଜ୍ୟ ଚକୁଳି ପିଠା ଏବେ ତମମାନଙ୍କୁ ମୁଁ ଛାଡିବି ନାହିଁ ତ ଏମିତି କରୁ କରୁ ସ୍
ହଁ ହଁ ହଁ ହଁ।
ବା କୋଉଠି ଅଛ? ତମେ ମାନେ ଯଦି ନ ମିଳିଲ? ତାହେଲେ ମୁଁ ଘରୁ ଜଣେଇଦେବି ତ ସେମାନେ କହିଲେ ନାଇଁ ବାଘ ମାମୁଁ ଆମେ ଚୁଲି ଭିତରେ ଲୁଚିଚୁ ତ ବାଘ ମା ସେଟା ଜାଣିନି ସେ ଯାଇ ଏ ହାତ ଫୁ ଦେଲେ ଚୁଲି ଭିତରେ। ତଛୁ ପେଲିଲେ ଅଇଛା ଦେଖିଲା ବେଳକୁ ଟୁନା ତା ହାତ ପୋଡ଼ିଗଲା ତ ପୁଣି ପଚାରିଲା କୋଉଠି ଅଛ କି ତମ ମାନେ? ତ ତିନି କହିଲେ ନାଇଁ ବାଘ ମାମୁଁ ଆଉ ଆମେ। ଢୋଲ ଭିତରେ ଅଛ ତ ସେ ଯେତେବେଳେ ଗଲା ଢୋଲ ଭିତରକୁ ତା ମୁଣ୍ଡ ତାଠି ପଶିଗଲା ଆହା ହାଁ ଆଉ ସେ ବାହାରି ପାରିଲାନି। ତାପରେ ଶେଷରେ କଣ ହେଲା ନା ଟୁନା ଆଉ ଟୁନି ସେତ ଚକୁଳି ପିଠା ବହୁତ ଖାଇ ଦେଇଛନ୍ତି ସେମାନେ ଗୋଟେ ହାଣ୍ଡି ଭିତରେ ଯାଇକି ଲୁଚିଚନ୍ତି ତ ସେ ସମୟରେ କଣ ହେଲା ନା ଟୁନି କହିଲା ନା ଭାଇ ମତେ ପାଡ଼ ଲାଗୁଚି ଇ ହିଁ ଏଁ ତ ସେଇଠୁ ଟୁନା କହିଲା ହଉ ଟୁନି ଧୀରେ ପାଡି ଦେ ସେ ଧୀରେ ପାଡି ଦେଲା ତାପରେ କହିଲା ଟୁନା କି ନାଇଁ ଟୁନି ମତେ ପାଡ ଲାଗୁଚି ତ ସେ ଟୁନି କହିଲା ଭାଇ ଧୀରେ ପାଡ କିନ୍ତୁ ସିଏ କଣ କଲା ନା ଢ଼ୋ କିନି ପାଡି ଦେଲା ଆଉ ପୁରା ହାଣ୍ଡି ଟା ହିଁ ଫାଟିଗଲା ହାଁ ତ ଏଇଠି ଗପ ସରିଗଲା ସକାଳ ହେଲା ତାଙ୍କ ବାପା ମା ଆସିଲେ ଆଉ। ବାଘ ବି ସେତେବେଳକୁ ପଳେଇଥିଲା। ତ ଏମିତି ଗପ କହିଥିଲେ।
ବହୁତ ମଜା ଗପଟେ ନେଇକି
ହଁ ପିଲାଦିନର ରାତିର ନିଦ ଏଇ ଗପରୁ ଆରମ୍ଭ ହେଇଥାଏ। ହେଇ ଗପରେ ହିଁ ଶୋଇଥାଏ।
ହଁ।
ଏପ ଘର ଠାରୁ ସ୍କୁଲ ପର୍ଯ୍ୟନ୍ତ ଚାଲିଥିଲା ଆମର ଘରେ ବାପା ମା ଛୁ କଥା କୁହନ୍ତି ସ୍କୁଲ ଗଲେ ଶିକ୍ଷକ ସେ ଜିନିଷକୁୁ ଗୀତ ମାଧ୍ୟମରେ ଆମକୁ ଶୁଣାନ୍ତି ଆଉ ସେ
ଗୀତ ମାଧ୍ୟମରେ କୁହନ୍ତି ଯେତେବେଳେ ସ୍କୁଲ ଛୁଟି ହୁଏ ହଁ। ଯେତେବେଳେ ସ୍କୁଲ ଛୁଟି ହୁଏ ଆମେ ସମସ୍ତେ ପିଲାମାନୋନ ମଧ୍ୟ ସେଠାରେ ଅଭିନୟ କରିିକ ବାସ ତାକୁ ଆସିବାର
ଆଛା।
ହଁ ହଟେ ବହୁତ ମଜ ଦେର ଲାଗେ ଆଉ।
ହଁ ଏଇ ଅଭିନ ଆମ ଶିକ୍ଷକ ବି କରନ୍ତି ଆମକୁ ପଢେଇଲା ବେଳେ ହୁଁ। ଏତିବୁ ଅଭନୟ ଚାଲିଥାଏ ଆମମାନଙ୍କର ଆଉ ଏଇଟା ଗୋଟେ ବହୁତ ସୁନ୍ଦର ଗପଟେ। ପିଲାଙ୍କ ମନ ବୁସିଲା ପରି ଗପଟେ ତ ପିଲାମାନୋନ ଶୁଣିକି ବହୁତ ଖୁସି ହୁଅନ୍ତି ଏ ଗପ ବିଶେଷ କରି ମୁଁ ତ ପିଲାଦିନେ ଗ ମୂଁ ବହୁତ ଥର ଶୁଣିଛି ମତେ ବହୁତ ଭଲ ଲାଗେ ଏ ଗପଟି ହଁ।
ଯାହା ହଉ ବଢିଆ ସୁନ୍ଦର ଗପଟେ ଆମେ ବିଷୟରେ କଥା ହେ ବହୁତ ଭଲ ଲାଗିଲା। କିଛି ପୁରୁଣା ସୃ ସୃତି ମଧ୍ୟ ଆମ ତାଜା ହେଇଯାଇଛି ନାଇଁ କି ଛୋଟ ବେଳର
ହଁ।
ଏମେ ଏଥିରେ ବି ତ ଆମର ତ ସମୟ ମଧ୍ୟ ହେଇଗଲାଣି ହଁ।
ହଁ।
ଆମେ କଲ ଟିକୁ ଶେଷ କରିବା।
ହଁ ଠିକ୍।
କଣ କହିଲେ?
ନାଇ ମୁଁ କହୁ ଆପଣ ଏ ଯୋଉ ଗୋଟେ ପିଲାଦିନେ ଶୁଣିଥିଲେ କାହା ପାଖ ମାଆଙ୍କ ପାଖକୁ ନା ଆଇଙ୍କ ପାଖ
ନା ମୁଁ ସ୍କୁଲରେ ହିଁ ଶୁଣେ ସ୍କୁଲରେ ଶୁଣେ ଆମେ ସବୁ ପିଲାମାନେ ମାନେ ମାନେ ଘରକୁ ଆସିଲା ପରେ ସବୁ ଅଭିନୟ କରି ଆସୁ।
ମାନେ ମାଲଖୀ କିମ୍ବା ଆଇଆଇ ବିଷୟରେ କିଛି କହିନାହାନ୍ତି ଆପଣଙ୍କୁ।
ନା ନା।
ଆଚ୍ଛା ନାଇଁ ଆମ୍ ଆମର ମୋ ମମି ଆଉ ମୋ ଆଈଇ। ତ ନାହାନ୍ତି। ସାଙ୍ଗ ବି ମୁଁ ଏଇ ଜିନିଷଟା ମୋ ବାପାଙ୍କଠୁ ମୋ ମାଆଙ୍କଠୁ ଶୁଣିଥିଲି ମୋ ପିଇସୀଇ ବି କହୁଥିଲା ମତେ କିମ୍ବା କୌଣସି ଯଦି।
ନାଇଁ ଆଇ ତ ନାଇଁ ସେଇ ଟାଇମରେ ସେତଅ ଏତେ ପାଠ ପଢୁନଥିଲେ ପ୍ରଥମଅ ଗଲା ମାନେ ଭାବୁଥିଲେ ଆମେ ବେଶୀ ପଢି ଦେଇଛୁ ଏତେ ପାଠ ପଢୁନଥିଲେ ଆମେ ଘରେ ଅଭିନୟ କଲେ ତାଙ୍କେ ଆମ୍ ମଅ ଅଭିନୟ ର ମଜା ନିଅନ୍ତି। ଆଉ ସେଗୁଡାକୁ ଜାଣନ୍ତି। ଆଚ୍ଛା ଆଛା ଏମିତି ବି ଗପ ଅଛି ଏମିତି ବି ଅଭିନୟ କରାହଉଚି ସେ ସବୁରଅ ସେମାନେ ମଜା ନିଅନ୍ତି ବହୁତ ଭଲ ଲାଗେ। ତାପ୍-ଏମିତିରେ ବି ଆମର ସହିତ ସେଇ ଗୀତ ମଧ୍ୟ୍ୟ ଅଭ୍ୟାସ ହେଇଯାଏ।
ହଁ ଏଇ ଅଭିନୟଟା ମୁଁ ମା ଯେତେବେଳେ ରୋଷେଇ କରୁଥାଏ ମୁଁ ସେଇଠି ଉଠି ଉଠି ହେଲେ କହୁଥାଏ ତାଙ୍କୁ ନାଇ ଏମିତି ଆଉ ଏମିତି ବାଘ ମାମୁଁ ପଡିଯାଆନ୍ତି ଏମିତି ଚୌକି କରି ବସିଥାନ୍ତି।
ହଁ।
ତ ମୋ ମା ଦେଖ୍ ସେ ବହୁତ୍ ହସେ ଖୁସି ହୁଏ। କି ନାଇଁ ପିଲାଟା ଏତେ ପଢିଚି ଜାଣିଛି ବୋଧେ ତ କଲ୍ ଟାକୁ ଏଇଠି ରଖିବା।